ଅସ୍ ତ ପୁରା ଠିକ ସେ ଶୁଭୁଚି ତ? ନାଇଁ ମତେ ଲାଗିଲା କି ବୋଧେ ମାନେ ଶୁଭୁ ନଥିବ କାହିଁ ନାଁ ଏବେ ଜଷ୍ଟ୍ ଟିକେ ଟାଇମ୍ ପୂର୍ବରୁ ମାନେ ଟିକେ ସମୟ ପୂର୍ବରୁ ମୁଁ ଆଉ ଜଣଙ୍କୁ ଙ୍କ ସହିତ କଥା ହୋଉଥୁଲି ଏମିତି ଟିକେ ମାନେ ଏମତି ନେଟାର୍କର ଇସୁ ହେଲା ସେଇଥିପାଇଁ ମୁଁ ଆପଣଙ୍କୁ ପଚାରିି ଦେଲି ଆଗୁଆ।
ନାଇଁ ନାଇଁ ଠିକ୍ ଶୁବୁଚି ମତେ।
ଆଉ ମୁଁ କଣ କୋହୁଥିଲି ଆଁ କହିଲେ ଏଇ ଯୋଉ ହନୁମାନ ମନ୍ଦିରରେ ମୋର ଟିକେ ଗୋଟେ ଅଛି ଇଚ୍ଛା କି ମୁଁ ଟିକେ ନେଇକି ସେ ଯୋଉ ବାନା ବାନ୍ଧନ୍ତିନି ଯେମିତି ଧ୍ଵଜା ବାନ୍ଧନ୍ତି ହନୁମାନଙ୍କର ସେଇଟା ବାନ୍ଧିଥାନ୍ତି ତା ବିଷ କିଛି ଆପଣ ଜାଣିଛନ୍ତି କି?
ଶୁଣନ୍ତୁ ପ୍ରଥମେ ଯୋଉ ଦିନ ଆପଣ ମଙ୍ଗଳବାରେ ବାବାଙ୍କ ମା ହନୁମାନଙ୍କର ବାର ତେଣୁ ଆପଣ ସୋମବାର ଦିନ ସନ୍ଧ୍ୟା ବେଳେ ଯାଇଁକି ସେ ନନାଙ୍କ ସହିତ କଥା ହେଇକି ଆସିବେ ଯେ ନନା ମୁଁ ଗୋଟେ ବାବାଙ୍କର ହନୁମାନଙ୍କର ଗୋଟେ ବାନା ଅଁ ବାନ୍ଧିବି ଆଉ କଣ କେମତେ କରିବାକୁ ପଡ଼ିବ ଏ ଆପଣଙ୍କୁ ସେଦିନ ପତକାଟି ଆଣିବାକୁ ପଡ଼ିବ ତା ସହିତ ଗୋଟେ ଛୋଟିଆ ବାଡ଼ି ଗୋଟେ ନବାକୁ ପଡିବ କାରଣ ବନ୍ଧା ଯିବ ଏଟା। ଆଚ୍ଛା ଦୋଉଡି ଖଣ୍ଡେ ଆଣିବେ ବାନ୍ଧିବା ପାଇଁ। ଆଚ୍ଛା ସେଟା ନେଲା ପରେ ତାପରେ ବାବା ତାଙ୍କର ନନା ତାଙ୍କର ପୂଜା କରିକି ବାନ୍ଧିବାକୁ ଯିବେ। ସେ ବାନ୍ଧିଲା ମାନେ ଯିଏ ବାନ୍ଧିବେ ସେମାନେ ବି କିଛି ପଇସା ନେବେ କାରଣ ଏଡ଼େ ଗୋଟେ ମନ୍ଦିର ଉପରୁ ଚଢିକି ବାନ୍ଧେ ଆଉ ସେମାନଙ୍କର ପାରିଶ୍ରମ ଅଛି ନାଁ ନାଇଁ।
ନାଁ ନାଁ ଏଇଟା ତ ଠିକ କହିଲେ କି ପର୍ ମାନେ ସେମାନେ ବାନ୍ ଉଁ ତ ଆପଣ ଯେହେତୁ କହିଲେ କି ବାଡି଼ଟା ନେବି ବାଡ଼ି ମାନେ ଏମତି ଗଛରୁ ଭାଙ୍ଗିକି ନେଇଯିବି ନାଁ ଆଉ ବାଡି କିଣା ବାଡ଼ି ନାଁ କେମିତି କଣ?
ଯୋଉ ବାଉଁଶ ଗଛର ଯୋଉ ଟିକେ ସରୁ ବାଉଁଶ ବା ପ କଣି ଯୋଉ ବାଉଁଶ କଣି।
ଆଚ୍ଛା ଆଚ୍ଛା ହଉ ତାହେଲେ ଆଉ ଆଉ ଆଉ ତାଙ୍କ ତା ସହିତ ଆଉ କଣ କଣ ସବୁ ନବାକୁ ପଡ଼ିବ ବଡ଼ ଧ୍ୱଜା
ଆ ଆପଣଙ୍କର ପତକାଟି ନେବେ ଆଉ ସେ ବାଁସ କଣି ନେବେ ଗୋଟେ ବାନ୍ଧିବା ପାଇଁ ଗୋଟେ ଦୌଡି ନେଇଥିବେ।
ଆଚ୍ଛା ଆଉ ଧ୍ୱଜାର ଆକାରଟା କେତେ ହେଇଥିବା ଦରକାର ନାଁ ଛୋଟଟେ ହେଲେ ବି ଚଳିବ?
ନୂଆ ତଥାପି ଦେଢ଼ ହାତେ ଦୁଇ ହାତେ ହେଲେ ଚଳିବ। ଦେଢ ହାତେ ଯଦି ଯେମିତି ପାଞ୍ଚ ହାତରେ ବି ଚଳିବ ଅଁ ଦେଢ ହାତ ଦି ହାତରେ ହେଲେ ବି ଚଳିବ।
ହଁ କାରଣ ସେ ଟିକେ ଉଡ଼ିଲା ବେଳେ ଦିଶୁଥିବା ବି ଦରକାର ନାଁ।
ହୁଁ।
ଆଉ କରିଦେଇକି ନେଇକି ଆପଣ ଆଉ ଗୋଟେ କାମ କରିବେ ଆପଣ ଟିକେ କଥା ହେଇ ଯାଉହାନ୍ତି ମୁଁ ଆପଣଙ୍କୁ ସେଇଥିପାଇଁ କହିଥିଲି ମୁଁ ଏଠୁ ଯାଇକି କଥା ହବା ବଦଳରେ ଆପଣ ଟିକେ କଥା ହେଇକି ମତେ ଜଣେଇଦେଲେ ମୁଁ ସିଧା ସୋମବାର ଦିନ ହିଁ ପହଞ୍ଚିଯିବି।
ଥିଲେ ସନ୍ଧ୍ୟାବେଳେ ଯାଇଁ ନନାଙ୍କ ସହିତ କଥା ହେଇଗଲେ ତାପରେ ତାଙ୍କ ଭିତରେ କିଏ ବାନ୍ଧିବ କଣ କରିବ ସେମାନେ କେତେ ପଇସା ନେବେ କଣ କଥା ହେଇଗଲେ ତାପରେ ମଙ୍ଗଳବାର ଦିନ ସକାଳୁ ଆପଣ ଗାଧୋଇ ପଧେଇ ମନ୍ଦିର ଯାଇଁ ଅ ବାନ୍ଧିବେ ଆଉ କଣ।
ଆଉ କଣ କୋହୁଥିଲି କହିଲେ ଆ ମୁଁ ଭାବୁଥିଲି କି ଗୋଟେ ବସ୍ତ୍ର ମାନେ ହନୁମାନଙ୍କୁ ପିନ୍ଧିବା ପାଇଁ ଗୋଟେ ତାଙ୍କେ ଯୋଉ ଅରେଞ୍ଜ କଲର ମାନେ ଯୋଉ ଅରେଞ୍ଜଟା ଯୋଉ କମଳା କଲରର ବସ୍ତ୍ର ସେ ପିନ୍ଧନ୍ତି ସେଇଟା ବି ଦେଇ ଦେଇେଇଥାନ୍ତି। ହବ?
ହୁଁ ହବ ନନାଙ୍କ ସହିତ କଥା ହବା ପରେ ନନା ବସ୍ତ୍ର ପିନ୍ଧେଇବୁ ତେଣୁ ବସ୍ତ୍ରଟା ପିନ୍ଧିବାକୁ ଗଲେ ଆପଣଙ୍କୁ ପୂର୍ବ ଦିନ ଦବାକୁ ପଡ଼ିବ।
ହଁ ଆଚ୍ଛା ଆଚ୍ଛା ମୁଁ ବୁଝିଲି ମାନେ ଆପଣ କୋହୁଚନ୍ତି କି ପୂର୍ବ ଦିନ ଦେଇଦେଲେ ଏଗୁଡ଼ାକ ମାର୍ଜନା ମାନେ ସେ ମାର୍ଜନା ହେଲା ବେଳେ ଅଁ ଏକାଥରେ ନନା ସେ ସବୁକୁ ମାନେ ଇଏ କରିକି ବାହାରିବେ ପୂଜା ଘରୁ ଆଉ।
ମାନେ ମୋ କହିବା କଥା ହୋଉଚି ପୂର୍ବ ଦିନ ସୋମବାର ଦିନ ସନ୍ଧ୍ୟାବେଳେ ନନାଙ୍କୁ ଦେଇଦେଲେ ମଙ୍ଗଳବାର ଦିନ ଯୋଉ ପ୍ରଉ ହନୁମାନଙ୍କର ଯୋଉ ପୂଜା ଆରମ୍ଭ ହବ ଅଁ ସେତବେଳେ ସେତବେଳେ ଭୋର ପାଁଶଟା ହେଇଥିବ ତେଣୁ ଆପଣ ସେତେବେଳେ ଯାଇପାରିବେନି ତେଣୁ ଆପଣ ଦେଇଦେଲେ ଆପଣଙ୍କ ନାଁରେ ନନା କଣ କରିବେ ନା ସେ ମନ୍ଦିରରେ ଠାକୁରଙ୍କୁ ଗାଧୁଆ ପାଧୁଆ ସାରିଲା ପରେ ସେ ବସ୍ତ୍ର ଟିକୁ ପିନ୍ଧେଇ ଦେବେ ତମ ନାଁରେ ଇଏ କରିକି ପିନ୍ଧେଇ ଦେବେ। ତାପରେ ଭୋଗରାଗ ଭୋଗରାଗ ବି ଆପଣ ଦେଇ ଆସିବେ ମାନେ ଆପଣ ଠାକୁର ଗାଧୋଇବା ତା ପାଇଁ ଟିକେ ମହୁ ଟିକେ ଦେବେ କି ଆପଣଙ୍କର ହନୁମାନ ସିନ୍ଦୁର ଟଏ ଦେଇଦେବେ ଆଉ ତାପରେ ଭୋଗରାଗ କଣ କରିବେ ତାଙ୍କର ବୁଟ ହେଲା, ଗୁଡ଼ ହେଲା, କଦଳୀ ହେଲା, ନଡ଼ିଆ ହେଲା, ଏମିତି ଦେବେ। ମାାନସଙ୍କ ପାଇଁ ତ ନଡ଼ିଆ ବସେଇ ପାରିବେ ଏସବୁ ଭୋଗରାଗ ମଧ୍ୟ ଦେଇଆସିବେ ଦେଲେ ଆପଣଙ୍କ ନାଁରେ ସେଠି ଭୋଗ ହେଇଯିବ ବାନା ବି ବନ୍ଧା ହେବ ଆଉ ବସ୍ତ୍ର ବି ପିନ୍ଧା ହେବ।
ଆଚ୍ଛା ଆଚ୍ଛା ମୁଁ ଭାବୁଥିଲି କି ମୁଁ ଭୋଗରେ କଣ ଦେବି ଶୁଣନ୍ତୁ ମୁଁ ଶୁଣିଥିଲି କି ଭଗବାନଙ୍କର ମାନେ ଧନୁମାନଙ୍କର ଲଡୁ ବହୁତ ପସନ୍ଦ ତ ମୁଁ କଣ କରିବି ନା ଗାଙ୍ଗୁରାମ ରୁ ଲଡୁ ନେଇଯିବି ଆଉ ବୁଟ ନେଇଯିବି ୱାନ କେଜି ବୁଟ ଯୋଉ ଦାନା ସେଇଟା ନେଇଯିବି ଆଉ ମହୁ ଗୋଟେ ହାଫ୍ କେଜି ବୋଟଲଟା ନେଇଯିବି ଆଉ ଆଉ କଣ ନେବି ଏତିକି ଆଉ ହଉଛି ଗୁଡ଼ ଗୁଡ଼ଟା ଶୁଖିଲା ଗୁଡ଼ଟା ଭଲ ହବ ନା ଏ ଯୋଉ ପାଣିଆ ଗୁଡ଼ଟା ଭଲ ହବ?
ନାଇଁ ଶୁଖିଲା ଗୁଡ଼ ଦେବେ ନା ଆଉ
ଆଛା ହଁ ହଁ ମନ୍ଦିରରେ ପାଣିଆ ଗୁଡ ଟା ଦେଲେ ଭଲ ପାଣିଆ ଗୁଡ ଟା ଘରେ ଖାଇବା ପାଇଁ କିନ୍ତୁ ମନ୍ଦିରରେ ଦେଲେ ଅନ୍ୟମାନେ ବି ଅସନ୍ତୁଷ୍ଟ ହେଇପାରନ୍ତି ନା। ହଁ ସେଇଟା ଦେଇଦେବି ଆଉ ହନୁମାନଙ୍କର ମାର୍ଜନା ଯେହେତୁ କରିବି ହନୁମାନଙ୍କର ସେ ଯୋଉ କମଳା ରଙ୍ଗର ଯୋଉ ସିନ୍ଦୁର ଟା ଆସେ ହନୁମାନଙ୍କ ସିନ୍ଦୁର ସେଇଟା ବି ଗୋଟେ ବଡ ଡବାଟେବ କିଣିକି ଦେଇଦେବି ଭାବୁଛି ନା କଣ କହୁଛନ୍ତି?
ହଁ ସେଇଟା ପୂର୍ବ ଦିନ ଆପ ଣ ଦେବା ପଡିବ ଆପଣଙ୍କର ମାନେ ମୋ କହଥା ସୋମବାର ଦିନ ସନ୍ଧ୍ୟାବେଳେ ଦେଇ ଆସିଲେ ନନାଙ୍କ କହିଦେଲେ ଯେ ସକାଳ ଭୋର ପାଞ୍ଚଟା ଭିତବେଳେ ଠାକୁରଙ୍କର ନୀତି କାମ ଆରମ୍ଭ ହବ ଠାକୁରଙ୍କ ଗାଧୁଆ ପାଧୁଆ କରିବେ ସେତିକିବେଳେ ସେମାନେ ମହୁ ଭର୍ଷଣ କରିବେ ମ ପ୍ରଭୁଙ୍କ ଦେହରେ ଆଉ ସେଇ ସିନ୍ଦୁର ବି ଘଷିବେ ଘଷିଲା ପରେ ତାଙ୍କୁ ଗାଧୁଆପଧା ସାରିକି ତା ସବୁ ଘଷିଲା ପରେ ତାପରେ ତାଙ୍କୁ ବସ୍ତ୍ର ପିନ୍ଧାଯିବ ବସ୍ତ୍ର ପିନ୍ଧାଇ ତାପରେ ତାଙ୍କୁ ଯିଏ ଯାହା ମାଳ ଦେଇଥିବ କିଏ ପାନର ମାଳ ଦେଉଛନ୍ତି କିଏ ତୁଳସୀର ମାଳ ଦେଉଛନ୍ତି ଟେ ଏମିତି ବିଭିନ୍ନ ମାଳ ସବୁ ଠାକୁରଙ୍କ ଫୁଲମାଳ ଫୁଲମାଳ ଦିଆ ହେଇ ତାପରେ ଠାକୁରଙ୍କ ପୂଜା ହବ ତାପରେ ଭୋଗରାଗ ବି ହବ ଆଉ ତାପରେ ପ୍ରଭୁଙ୍କର ଆଳତି ହବ ବୁଝିଲେ କି ଆପଣ ଯଦି ଭୋର ପାଞ୍ଚଟାରେ ଯାଇପାରିବେ ଆରି ଭଲ କଥା ଦର୍ଶନ କରିପାରିବେ ଆପଣଙ୍କର ଆପଣଙ୍କର ସେ କାମ ହବ ତ ସେ ଆପଣ ଠାକୁରଙ୍କୁ ଟେ ଦର୍ଶନ କରିବେ ଆଳତି ଟେ ଦେଖିବେ ହଁ।
ଏଇ ଛୁଆ ପିଲା ସଂସାରରେ ସକାଳୁ ଉଠିକି ଯିବାଟା ମତେ କାହିଁ ସମ୍ଭବ ଲାଗୁନି। ତଥାପି ମୁଁ ଚେଷ୍ଟା କରିବି ହେଲେ ସୋମବାର ଦିନ ଟା ଦେଇଦକି ସୋମବାର ଦିନ ରାତିରେ ଦେଇଦକି ଆସିବା ଟା ମତେ ଲାଗୁଛି ସବୁଠୁ ଭଲ ହବ ଦେଇଦକି ଆସିଲେ କାରଣ ସବୁ ଜିନିଷ ତାଙ୍କର ମାରି ଲାଗିବ ତ ମୁଁ ଦେଇ ଦେଇକି ଆସିବି ଯଦି ସକାଳ ପାଞ୍ଚଟାରୁ ଯାଇପାରିଲି ଗଲି ନହେଲେ ଛଅଟା ସାତ ଛଟା ବେଳକୁ ମୁଁ ଯେମିତି ଯେତେବେଳେ ଯାଏ ସେତିକି ବେଳେ ଯିବି। ଆଉ ମୁଁ କଣ କହୁଥିଲି କହିଲେ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟା କଣ ଏତିକି ତ ଦେବି ଆପଣଙ୍କୁ କହିଲି ଆଉ କଣ କରୁ ରସି ହେଲା ବାଡି ହେଲା ପତାକା ହେଲା ଆଉ ସେ ଭୋଗରା କଥା ସବୁ ହେଲା ଆଉ ଫୁଲ କଣ ମାନେ ସବୁ ପ୍ରକାର ଫୁଲ ନେଇଯିବି ନା କଣ?
ମାନଙ୍କର ମନ୍ଦାର ଫୁଲ ଟା ରହୁଛି ମନ୍ଦାର ମାଳ କରି ଲୋକ ଦଉଛନ୍ତି। ମନ୍ଦାର ଫୁଲ ତାପରେ ଅଲଗା ଫୁଲ ବି ସବୁ ଦିଆଯାଉଛି ଅଲଗା ଫୁଲ ବି ଆଣିଥିବେ। ପ୍ରଭୁଙ୍କର ମସ୍ତକରେ ହାତରେ ତାଙ୍କ ଗଦା ଯୋଉ ଅଛି ତା ଦେହରେ ଆଉ ତାଙ୍କ ହସ୍ତରେ ତାଙ୍କ ପାଦରେ ସବୁ ଫୁଲ ଗୁଡା ସବୁଆଡେ ଦେବେ ତୁଳସୀ ତୁଳସୀରେ ମାଳ କରିକି ଆପଣ ଦେଇପାରିବେ ତୁଳସୀ କିଛି ନେଇଯିବେ ହଁ
ମୁଁ ଭାବୁଥିଲି କି ମୁଁ ଭାବୁଥିଲି କି ମାନେ ଯୋଉ ଶହେ ଆଠଟା ବେଲ ସରି ବେଲପତ୍ର କହୁଛି ପାନ ପତ୍ରରେ ଶ୍ରୀରାମ ଲେଖିକି ମୁଁ ଦେଖିଛି କିଛି ଜଣଙ୍କୁ ଲୋକ ଦିଅନ୍ତି ମୁଁ ସେମିତି ଭାବୁଥିଲି ଶହେ ଆଠ ଟା ବେଲପତ୍ରକୁ ତାକୁ ଗୁନ୍ଥିକି ସେଠି ଶ୍ରୀରାମ ଲେଖିକି ବାବାଙ୍କୁ ମାନେ ସେଠି ବାବା କହୁଛି ମାନେ ହନୁମାନଙ୍କୁ ଦେଇଥାନ୍ତି ତ ଭଲ ହବନି।
ହଁ ହଁ ଆଜି ସେଇଟା ଯେ କରିବେ ସେଇଟା ଆଉ ସୋମବାର ଦିନ ଦେବେନି ସେଟା ସେଇ ମଙ୍ଗଳବାର ଦିନ ଯେତେବେଳେ ଯିବେ ପୂଜା ଦର୍ଶନ କରିବାକୁ ସେତିକି ବେଳେ ସେଟା ଦେବେ କାରଣ ପୂର୍ବ ଦିନ ଦେଇଦେଲେ ପାନ ପତ୍ରଟା ତ ଶୁଖିଯିବ ହଁ ତେଣୁ ସେଇଦିନ ଆପଣ ଭୋରୁ ଲେ ନା ଶ୍ରୀରାମ ଶ୍ରୀରାମ ଲେଖି ମାଳା କରି ଯେତେବେଳେ ଯିବେ ଦର୍ଶନ କରିବାକୁ ସେତିକିଳେ ଦେବେ ନ ନାହାତିକଳେ ଚଢେଇ ଦେବେ।
ହଁ ମୁଁ ସେଇୟା ତାହେଲେ କରିବି ବା ପାନପତ୍ରରେ ଲେଖିକି ତା ପୂର୍ବ ଦିନ ରାତିରେ ରଖିଦେଇକି ହଉଛି ସେଦିନ ସକାଳୁ ଗୁନ୍ଥିକି ମନ୍ଦାର ଫୁଲ ଗୋଟେ ମାଳ ଆଉ ଇଏ ଗୋଟେ ମାଳ ମାନେ ପାନପତ୍ର ଗୋଟେ ମାଳ ନେଇକି ହନୁମାନଙ୍କ ପାଖରେ ସେଦିନ ସକାଳୁ ଦେଇ ଦେଇେଇ ଆସିବି ପୁରା ଦିନଟା ଯାକ ପିନ୍ଧିବି ଆଉ ଗେଣ୍ଡୁ ଫୁଲ ନେଇଯାଇଥିବି ମାଳ କରିକି ନେଇଯାଇଥିବି ଆଉ ଟଗର ଫୁଲ ବି ଆମ ବାଡିରେ ହଉଛି ତାକୁ ବି ମଧ୍ୟ ନେଇଯାଇଥିବି ଏତିକି ଜିନିଷ ତ ଆଉ।
ହଁ ହଁ ଅ ଏତିକି ନେଇକି ପୂଜା କରିବା ଆଉ ମାନେ ସେଇଦିନ ଯେତେବେ ଯିବ ପୂଜା କରିବାକୁ ସେଟ ଯେତେବେଳେ ନନା ଗଲେ ପୂଜା କରିଦେବେ ବାବାଙ୍କ ସିନ୍ଦୁର ଟିକେ ପ୍ରଭୁଙ୍କର ସନ୍ଦୁର ଟିକେ ଆଣିି ମଥାରେ ଲଗେଇବେ ଆଉ ଭୋଗରାଗ ଭୋଗ ଟିକେ ଖାଇକି ଆସିବେ।
ଆଉ ସେ ଯୋଉ ଲଡୁ ଟା ହଁ କୁହନ୍ତୁ।
ଅଲଗା ମନ୍ଦିର ଅଛି ସେଇଠି ଦର୍ଶନ କରିକି ଆସିବେ ଆଉ।
ଆଉ ଠିକ ଅଛି ଠିକ ଅଛି। ଯ ଲଡୁଟା ବି ମୁଁ ଭାବୁଥିଲି ସେଦିନ ସକାଳୁ ନେବି ଭୋଗ ପାଇଁ। ବୁଟ ହରିକା ଦେଇ ଆସିଥିବି ଲଡୁ ଟା ସେଦିନ ସକାଳୁ ମାନେ ସଜ ଲଡୁ ଟା ଟିକେ ନେଇକି ଯିବି ଆଉ।
ଆପଣ ଅର୍ପଣ କରିଦେବେ।
ହଁ ହଁ ଅର୍ପଣ କରିଦେବି ଯିଏ ଭକ୍ତ ଆସିଲେ ସିଏ ଖାଇବେ କି ତାଙ୍କ ନନା ଖାଇବେ ଯାହା କରିବେ ମୁଁ ସେଠି ଭୋଗ ଟାକୁ ଅର୍ପଣ କରିଦିି
ନାଇଁ ସେଟା ଭୋଗ ଥାଳି ଭୋଗ ଥାଳିରେ ଥୁଆ ହବ ଭକ୍ତ ମାନେ ଯିଏ ଗଲେ ଟିକେ ପାଇବେ ଆଉ କଣ।
ଓହୋ ହଁ ସେଇଆ ହିଁ କରିବି କଣ ଭୋଗ ହବ ସେଇଟା ନଡିଆ କଦଳୀ ବି ଯାହା ଥିବ ସେଇ ବି ଦେଇଦେବି ଭଲ ହେଲା ଏଇଟା ମୁଁ ଭାବୁଚି ମୋ ଝିଅର ଜନ୍ମଦିନ ଦିନ ହିଁ ହଉଚି କରି ମାନେ ଜନ୍ମଦିନ ଦିନ କରିଥାନ୍ତି ହେଲେ ମଙ୍ଗଳବାର ସେଦିନ ପଡୁନି ତ ମୁଁ ସେଇୟା ହିଁ କଲେ ହବ ସୋମବାର ନେଇକି ଦେଇଦେଲେ ସେ ମଙ୍ଗଳବାର ସବୁ କଲେ ଆଉ ସେ ଏକା କଥା ଜନ୍ମଦିନ କୁ ଆଉ କଣ ଅପେକ୍ଷା ନା କଣ।
ନାଇଁ ନାଇଁ ସେଇଦିନ ମଙ୍ଗଳବାର କରିବେ ଜନ୍ମଦିନ ଜନ୍ମଦିନ ଯାଇ ଦର୍ଶନ କରି ଭୋଗ ରାଗ ଟିକେ କରିଦେବେ।
ହଉ ତାହେଲେ ଠିକ ଅଛି ଆପଣଙ୍କୁ ଏ ଶୁଣିକି ମତେ ଭଲ ଲାଗିଲା ଏମତି ତାହେଲେ ପ୍ରୋସେସଟା ଅଛି ତଥାପି ଆପ ପଣ ଟିକେ ନନା ଙ୍କ ସହ କଥା କଥା ହେଇଯାଇଥିବେ ମୁଁ ଆପଣଙ୍କୁ ଆପଣଙ୍କର କଥା ହେଇଯାଇଥିବେ ମୁଁ ସୋମବାର ଦିନ ଡାଇରେକ୍ଟ ଯିବି ଆଉ ନା କଣ?
ହଁ ହଁ।
ହଉ ଠିକ ଅଛି ରଖ ରଖୁଛି। ରଖନ୍ତୁ।
ଆଜ୍ଞା।